ହ୍ୟାଲୋ
କଣ କରୁଛ?
ଏଇଠି ବସିଥିଲି ଆଉ ତମେ କଣ କରୁଛ?
ଗାଧେଇପାଧେଇ ଆସି ବସିଛି।
ଗାଧେଇ ପଡ଼ିଛ ସନ୍ଧ୍ୟା ବେଳକୁ?
ହଁ ମୁଁ ସବୁଦିନି।
ସବୁବେଳେ ସନ୍ଧ୍ୟାବେଳୁ ଧୂପ ଦଉନାଁ
କୁଅ ଦେଇଦଉଛି ସେ କାଛି ତ ସେ ଦେଇ ଦଉଛନ୍ତି ମୁୋ କୋଉ ମ ଦଉଛି। ସେ ଯଉ ମାନେ ମନ୍ଦିର ଯାଇ ତ ମନ୍ଦିର କୁ ଘଣ୍ ଘଣ୍ଟ ଘଣ୍ଟି ବାଡାଏ ଦି ଭାଇ ଯାଙ୍କ। ହଁ ଆରେ
ଚାହା ପାଣି?
ସୟପାଡ଼ ପଇନ ପିଇଲା ବେଳୁ ସାତଟା ହବ।
ବର୍ତ୍ତମାନ ତ ସାତଟା ବାଜିବ ଆସିକି।
ହଁ ଆ ଖାଇ ଖାଇ ପଇକି ଦିଟାରୁ ଶୋଇ ଉଠିଲୁ ପାଞ୍ଚଟାରୁ ପାଞ୍ଚଟ ର ଛଅଟା ଭିତରେ କାମ କଲି ଆସିଲ ଟିକେ ଭଲୁପା ଆଡେ ଥିଲା ମିଠା କୁ କଦଳୀ ଯେ ମିଠା ଖାଇ କିଛି ଗ୍ୟାସ ନାହିଁ।
ହଁ ମିଠା ଟା ମିଠା ଗ୍ୟାସ ହବ।
ଲୁଣ ପାଣି ଟିକେ ପିଇଚି ଟିକେ ଭଲ ଲାଗୁଚି ଆଉ। ଗ୍ୟାସ ଟା କିଛି ଖୋଇଦେଉନି। ଜାହା ଟିକେ ଖାଇଲି ଗ୍ୟାସ
ହୁଁ ତମେ ସବୁବେଳେ ଗ୍ୟାସ କଣ ଯାହା ଖାଇଲେ ବି ଗ୍ୟାସ୍ ହଉଛି।
ଚା ନାହି ମାନେ ମସଲା ଜିନିଷ ତ ବେଶୀ ଖିଆ ହଉନି ତ ମୁଁ ଆଇଁଷ ଖାଉନି ଟି ଗ୍ୟାସ ହଉଛି କାଇଁ ମୁଁ ଆଜି ବରା ତରକାରୀ ଖାଇଛି।
ହେ ବରା ଟା ବିରି ଟା ଗ୍ୟାସ କରୁଥିବ ଆଉ
ସବୁ କାମଧନ୍ଦା ସରି କି ବସି ଛି
କାମଧନ୍ଦା ସାରିକି ବସିଛୁ
ଯି ଆମର ପଖାଳ ଅଛି ହେଲା ପଖାଳ ଖାଆନ୍ତି ନା ସଜ ପଖାଳ କାଲିଠୁ ଆଠ ଦଶ ଦିନର ସେ ପଖାଳ ପଖାଳ ଅଛି ଖାଇଦୋବୁ ତାପରେ ଦିି ତିନି କଂସା ଭାତ ଅଛି।
କେତେ କେନ୍ତୀ ଭାତ ରାନ୍ଧିଥିଲେ ଆହୁରି ଭାତ ଅଛି?
କାଲି କାଲି ରାନ୍ଧୁଥିଲି ଦିମାଣ ଭାତ ଯେ ଇଏ ସାତ ନ ଛେନେ। ଏମାନେ ଦି ଜଣ କଣ କରଛନ୍ତି, ଅପା ଘଟି ଖାଇଦେଇ କି ଆସିଛନ୍ତି ମାନେ ମ ଜାଆ ଆଉ ତାଙ୍କ କଣ ବେଳା ମାନେ ବେଳାସ ଯାହା ଖାଇ ଛନ୍ତି ଆଉ ଖାଇନା ରାତିରେ ବି ଖାଇକି ନା ଆସିଛନ୍ତି ଏତେ ତରକାରୀ ଛତୁ ତରକାରୀ ତ ଖାଇଲେ ଖାଇଛନ୍ତି ସେମାନେ କିଛି ଖାଇନାହାନ୍ତି ମୁଁ ଯାହା ଖାଇଥିବି ମୁଁ ମୋର ଖାଇଥିଲି ଥରେ ମୁଁ ପରଦିନ ଭାତ ଖାଇ ରାତିରେ ପଖାଳ କାଲି ଖାଇଥିଲି ହେଲା। ଗରମ ଭାତ ସବୁ ଥୁଆହେଇଥିଲା, ରାତିରେ ମତେ ଖାଲି ଆ ଖାଇଥିଲି ସରିଲା ତ ସେଇ ଭାତ ସବୁ ଅଛି ତ ଆସିଲେ ସମସ୍ତେ ସଇଲା ତ ସେଇ ଭାତ ସବୁ ଅଛି ବାସ ସମସ୍ତେ ଖାଇଥିଲୁ ଆସିକି ସକାଳୁ ବରା ତରକାରୀ ଖାଇଥିଲୁ ପୁଣି ଇଏ ଆଇଲେ ଯେ ଗୁପଚୁପ ଆଣିଲେ ଖାଇଲେ ମୁଁ କହିଲି ଏବେ ଭାତ ଖାଅ ଗୁପଚୁପ ଖାଇଲେ ଆଉ ଭାତ କହିଲେ ସବୁ ଅଳ୍ପ ଆଣ ଆଉ ଭାତ ତ ଅଳ୍ପ ଅଳ୍ପ ଖାଇଛନ୍ତି। ସେରା ଥୁଆହେଇଛି ମୁଁ କହିଲି ନାଇ ଏରା ନ ଶେଷ କଲେ ପୁଣି ଆମିସ କରିବି କେହି ଖାଇବାନି
ଆଉ ତାହେଲେ ଆଜି ରାତିକି ରୁଟି ଫୁଟି ଆଉ କିଛି ନାହିଁ, ସଜ ଭାତ ଖାଇବ କି
ଆମର ରୁଟି ରୁଟି ଶୀତ ଦିନ ଟିକେ ଅଧିକା ନହେଲେ ଖରାଦିନେ କା ବା ନହେଲେ ସଜ ପଖାଳ ଭାତ ହିଁ ଆମେ ଖାଉ।
ମୁଁ ତ ଏଇଆ ଖୋ-ଏଇ ବର୍ଷା ଦିନ କି ଶୀତ ଦିନ ହେଲେ ଟିକେ ରୁଟି ଖିଆ ନହେଲେନାଇ, ଏଇ ଖରା ଦିନ ଆଗ ରାତିକି ତ ରୁଟି ଖାଇକି ଜମା ଶୋଇ ହବନି।
ତମେ ଗରମ ଭାତ ଖାଉଛ, ମୁଁ ପଖାଳ ଭାତ ଖାଉଚି।
ଗରମ ଭାତ ଯାହା ଇଚ୍ଛା ହବ ଯୋଡେ
ଆମର ଏକର ନାଇଁ ନୁହେଁ ଆମ ସ କରର ଲାଗିେ ତା ଆ ଆ ବେଳା ଟା ଗରମ ଖାଇବୁ? ବେଳା ଭାତଟା ରାତିରେ ତାକୁ କଣ ସକାଳେ ଖାଇବୁ
ସକାଳେ ଖାଇବ ରାତି ଖାଇବ ହଁ
ମାନେ ପ ଗୋଟେ ଓଳି ରୋଷେଇ ହେଲା ଗୋଟେ ଓଳି ଖରା ବେଳେ ରୋଷେଇଟା ଯାହା ଆଉ ରାତିରେ ପର ସ ପଖାଳ କୁ ସନ୍ତୁଳା କି ଭଜା ଭୂଜି କି ପୋଡା ପୋଡି
କୋଡେ ହଁ ଯାହା କରିକି ଖାଇପାରିବ ଆଉ କିନ୍ତୁ
କିନ୍ତୁ ସକାଳ ଟା ବେଶୀ କାମ ଲାଗେ ହଁ ସକାଳଟା ବେଶୀ କାମ ଲାଗେ କିନ୍ତୁ ଏଇ ସନ୍ଧ୍ୟା ପର ହୋଉ ଆଉ ଆଠଟା ନଅଟା ଯାକେ କିଛି କାମ ନାହିଁ।
ସନ୍ଧ୍ୟାବେଳ ତ ଖାଲି ତ ଭଜା ଭଜି ଯାହା ଆଉ ହଁ ଅଖ ଭଜା ଭଜି ହେଇ କି ଯାହା ଆ
ଏବେ ଯାହା ମୁଁ ଶୋଇକି ଉଠିଲି ପାଞ୍ଚଟାରେ କାଲି ପାଣି ଭାଙ୍ଗିଦେଲି ଆଉ ଝା କରିଦେଲି ବାସନ ମାଜି ଦେଲି ସଇଲା ଆଉ ମୁଁ ଏର ଏତେ ଥର ବାସନ ମାଜୁନି ସକାଳୁ ଯାହା ଯାହା ଖାଇବେ ସବୁ ପଡ଼ିଥିବ
ହଁ ମୁଁ ଆମର ବି ସେଇୟା। କାଲ ସ ସକାଳୁ ବାସନ ପୁରା ଟସଲେ ଯେମିତି ହବ ଏକାଥରେ ମଜା ହବ ମୋର ଶହେ ଥର ମଜା ମୁଜି ନାହଁ।
ହଁ ସେଟାତ ଭଲ, ଏରା ହେରା ସବୁତ ପକେଇ ଯାଇକି ପାଣି ପଟେଇଦବା ବତୁରୁ ଥିବ ସେ ତାର ତା କଥା ଯିବ କଥା ଏକା ମାଛ ଏକୁଆ ମଣିଷ ନା ଫୁଣି ଏତେ ପାଣି ହବ ପ ଦଶରା ପହଁଚିଲା
ମୋ ଗୋଡଟା ଫୁଲୁଛି ବଲେ ମୁଁ ଏକାଳଳେ ବା ବାସନ ମାଜୁଛି ଏ ଏକାଳେ ପାଇପ୍ ଲଗେଇକି ଏଇ ସରୁ ପାଇପ୍ ନ ଟାଙ୍କି ଯୋଉ କାଳେ ଟୁଲୁ ପାଇପ୍ ଲଗେଇଦେଇକିାଳେ ବାସନ କାଳେ ଟସିଲ ଖଣ୍ଡ ମାଜିଦେଲେ ସେ
ସାର ସମାନେ ମୁଁ ଗାଧେଇଲା ବଳେ ଆ ଜତି ମୁଗାପଟା ସାଙ୍ଗରେ ପଡିଥିବ ସଫାସଫି କରିଦେବି ତାପରେ ଗାଧେଇଲା ପରେ ଆଉ ଯାହା ପଡିବ ଦିନମାନ ମୋର ସଫା କରିଵି
ନାଇଁ ନା ସେମିତି ତ ଆଉ ଏରା କିଏ ସଏ ଥର ଓଦା ହଉଥିବ
ଏ ମାନେ ଛୁଆ ଦିଜଣଙ୍କର ଛୁଆ ଦିଜଣ ଆଗ ଖରା ବଳ ଯଦି ତାର ଗାଧେଇବ ସେରା ସେମତି ପଡ଼ିବ। ଏଇ ଯୋଉ ଆସିଥିଲେ ସବୁ ପାଣ୍ଟସାର୍ଟ ପ ହେଥିରେ ସେରା ସେମତି ପଡିବ, ଯାହା ପଡିଲେବି ବାଥରୁମ ରେ ପଡ଼ିଥିବ ମୁଁ ସକାଳୁ ମୁଇ ସଫା କରେ। ଆଉ ପାଣି ଆଣିଲା ବେଳକୁ କାମ କରେ ଆଉ ଆମର ଯୋଉ ଆସୁଚି ବୋରିଙ୍ଗ ପାଣି ନା ପାଣି ଆଇଲା ଅଳୁକୁ ସାତ ଦଉଚି ସାଢେ ଛଅରୁୁ ସାଢେ ସାତ। ପାଣି। ସେଇ ଟାଇମରେ ଆମ ପାଣି ପୁଣା ଫିଉନୁ। ଆଉ ପାଣି ପୁଣା ପୁରେଇକି ସେଇ ଟାଇମ ରେ ମତେ ପାଣି ଆସିବା ଟାଇମ ରେ ବାସନ ମାଜିବା ପାଇଁ ଭଲ ଲାଗେ, ଆଉ ସଫା କରିବା ପାଇଁ ଭଲ ଲାଗେ।
ହଁ ସେତ ହଁ ସେତେବେଳେ ପୁରା ପାଣି ବି ଏକାବେଳେ ସବୁ ସଫା ସୁତ ସୁତ୍ର ହରିକା କରିଦେଲୁ ବାସନ ହରିକା ମାଜିଦେଲୁ ସବୁ ଥୋଇଦେଲୁ ଆଉ ଯେତିକି ଖାଲି ହେଲା ପାଣିରେ ବି ପୁରେଇଦବୁ ସବୁ ଜିନିଷରେ ପାଣି ପୁରେଇଦବୁ ଏଁ ଢମାଫମା ଖାଲିଥିବ ହେକା ହଁ।
ଆମର ଦିନେ ଛାଡି ମାନେ ଆଜି ଆସିବା ସାଢେ ଛଅଟାରୁ ପୁଣି କାଲି ସକାଳ ଚବିଶ ଘଣ୍ଟା ପରେ ହେଲା।
ହଁ ଯଉଦିନ ଲାଇନଫାଇନ କଟିଗଲା କିଂତି ଆଶୁଛି ପାଣି?
ଲାଇନ୍ କଟଥିଲା ରାତିରେ ପାଣି ଭୁଡା ହଉଚି ନା ଇନଭଟର ଲଗେଇକି କଲେଜରେ କଲେଜରେ ବୁଡା ହଉଚି ଇନଭଟର ଅଛି ପାଣି ବୁଡେଇଆକୁ ହଁ ତା ପରେ ଖାଲି ପ୍ରବ୍ଲେମ୍ ହଁଉଚି ଏଇଥିପାଇଁ ଖରାଦିନେ ଖାଲି ପାଇପ୍ ଫାଇପ୍ ଯଦି ଫାଟିଲା ଏଇନୁ ତିନି ଚାରଦିନି ସଜଡ଼ା ହବ। ସେଥିପାଇଁ ନା ଆମକୁ ଷ୍ଟ୍ରକ୍ କରି ପାଣି ରଖିବାକୁ ପଡୁଛି। ଆଉ ଆମର ବାଥ୍ରୁମ୍ ଘରେ ତିନି ଡ୍ରମ୍ ପାଣି ରଖାହଉଚି ଖାଲି
ସମସ୍ତେ ଗାଧଉଥିବ ଆଉ। ତମେ ସ୍ବାମୀ, ସ୍ତ୍ରୀ ପୁଅ ଦି ଜଣ ଆଉ ଶାଶୁ ଶଶୁର
ଶାଶୁ ନାହାନ୍ତି ଶାଶୁ ପୁରା ମାନେ ଛୋଟ ଛୋଟ ହେଇଥିଲେ ନଷ୍ଟ ହେଇଯାଇଛନ୍ତି ବାପା ଅଛନ୍ତି ବାପା ସେପଟରୁ ବାପା ସେପଟ ରଖୁ ରହୁଛନ୍ତି ଗାଈ ରଖୁଚନ୍ତି ତ
ହଁ।
ସେଥିପାଇଁ ସେପଟରେ ଏପଟେ ଜାଗା ନାହିଁ ଯାହା ଜାଗା ଥିଲା ସେ ମାନେ ଆମ ଲାଟିନ ବାଥରୁମ୍ କରିଦେଲୁ ତ ସେପଟେ ଫାଙ୍କା ଅଛି ବାରି ଅଛି ନା ତ ସେପଟରେ ରହୁଛନ୍ତି ଆଉ।
ଅଁ ଅଁ ହଁ
ଆମର ତ କଣ କହିଲ ଝରକା ଖୋଲିଲେ ଘର ଗ୍ରିଲ୍ ଖୋଲିଲେ ଘର ବାଁ ପଟକୁ ଘର ଡାହାଣ ପଟକୁ ଘର ଅଛି ପବନ ଟିକେ ପଶିବା ପାଇଁ ନାଇଁ ଦି ମହଲା ମାନେ ସମସ୍ତେ ଗରମରେ କିଛି ପବନ, ବର୍ଷା
ଦି ସାଇଟ ରେ ଘର
ହଉଛି ପରା ପ ମାନେ ଏ ଗାଁ ଗାଁ ଘର ହେଇଥିଲେ ମାନେ କମ୍ପାନି ହଉଛି କଲୋନୀ ସା ଟା କଲୋନି ଟାଇପର ଘର।
ହଁ ଭିତରେ ଭିତରେ ଯେମିତି କଲୋନି ରୁହନ୍ତି ସେମିତି ଆଉ ପୁରା ସବୁଆଡ଼େ ଉ ଚାରିପଟା ଉଁ ସମସ୍ତିଙ୍କ ଘର ମଝିରେ ତମେ ଅଛ ଏ ଏବେ ନା ପବନ ବି ବାଜୁ ନ ଥିବ।
ହଁ ସେ କୁଆଡେ ଗଲେ ବି ଦେଖାକୁ ପ ନାଇ ଇଏ ଗଲେ କାଲି ଗଲେ ଆଜି ଆସିଥିଲେ ଗତ ରାତି ଗଲେ ତେ ଡର ଫର କିଛି ନାହିଁ ହେଲା। କାହିଁକି ତ ସମସ୍ତ ସବୁ ପରେ ଘର ଅଛି ଆଉ କଣ ଡରିବୁ। ହଁ ମାନେ କହୁଛି ପା ଆମର ମେନ ରାସ୍ତା ହଉଛି ମେନ ଟା ଆମର ଖାଲି ଗଳି ଟା ହେଇଥିଲା ଏମିତି ଖାଲି ସମସ୍ତଙ୍କର ଘର। ଗୋଟେ ଗଳି ଯେ ଗୋଟେ ଗା ଗା ଗୋଟେ ମଣିଷ ଗଲେ ଆଉ ଗୋଟେ ମଣିଷ ଯାଇ ହବ।
ଆମ ସାହି ଆମ ମୋ ବାପ ଘର ଯୁଆଡେ
ହଁ
ବାପ ଘର ପୁରା ସେମିତି।
ହଁ ଆମର ଏକର ଏଇ ସା ଏଇ ସାଇ ଟା ପୁରା ସେମିତି ଲାଇନ ମାନେ ଆଉ ସବୁ ସାଇ ଆମର ଗୋଟେ ସାଇ ଆମର ଗୋଟେ ଏଇ ଗୋଟେ ଗାଁ ପଞ୍ଚ ଗୋଟେ ମାନେ ଗୋଟେ ପଞ୍ଚାୟତ ଜାଣିଛ ତ। ଆଉ ଏଡେ ଏଡେ ବଡ ଏ ଏଡେ ବଡ ଗାଁ ଟା ହଁ ଗୋ ଟେ ପଞ୍ଚାୟତ ପୁରା। ହୁଁ ବହୁତ ବଡ ଗାଁ ମାନେ ଖାଲି ଆମ ସାଇ ଟା ଗଳି ଟା ଅଛି ଆଉ ସବୁ ସାହିଟା ହଁ ଉପରେ ଉପରେ ଘର ଟା ମାନେ ରାସ୍ତାକୁ ବରଂ ଘର କରୁଛନ୍ତି। ବାର ବାର ରଖୁଛନ୍ତି ଆମର ତ ସେଇ ଟାଇପରେ ଜ ମାନେ ଜାଗା ସେମିତି ବାଣ୍ଟିଛନ୍ତି ଆଉ କହିବ କାହାକୁ। ମାନେ ସେମିତି ଜାଗା ବାଣ ନ ଚଲା ଜାଗା ବଣ୍ଟା ହେଇଛି ବଡ ସାନଠୁ ବଡ ସାନ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ତମ କଥା ଶୁଭୁନି। ହାଲୋ ହ ହାଲୋ
ହଁ କୁଆଡେ ଗଲ ଭାରିକି।
ହଁ ମୁଁ ଦେବେ ତ ଶୁଭିଲା। ତମକୁ ଡାକୁଛି ଶୁଣୁନ।
ହଁ ଭଏସ ଟା ସୁୁବୁନି ଟିକେ।
ହଁ ଯଉ ମୁଁ କହିଲି ଆମର ଆମର ଜାଗା ବାଣ୍ଟିଛନ୍ତି ମାନେ ଆଗ ସାନର ମାନେ କ ଯା ଘର ବାଣ୍ଟି ଦେଇଛନ୍ତି ହେଲା ତାପରେ ବାରି ବାଟୁଛନ୍ତି। ଚାରି ଭାଇଙ୍କର ଆଗ ସାନ ରହିବ ତାପରେ ମଝିଆ ରହିବ ତାପରେ ତା ମଝିଆ ରହିବ ତାପରେ ବଡ ର ତା ସେଇ ଅନୁସାରେ ପୁଣି ସାନ ହଁ ତାପରେ ଯା ମାନେ ଶୁଣ ସିଏ ତ ସିଏ ତ ହଉଛନ୍ତି ଆମ ବାପା ଶଶୁର ଅମଳ ର କଥା କହିବେ। ଚାରି ଭାଇ ଭିତରେ ସେମାନେ ଭାଗ ଭାଗ କରୁଛନ୍ତି। ଏବେ ଏମାନଙ୍କର ଯେତେ ଜଣ ଜଣ ଆମ ଦି ଭାଇ ଦି ଭାଇ ଭିତରୁ ଆମର ଯୋଉ ବାରିିଖଣ୍ଡକ ପଡିଥିଲା ସିଏ ସେଥିରେ ରହିଲା ନା। ବୁଝିପାରୁଛ ମାନେ ଏମାନେ ତ ମାନେ ବାଣ୍ଟି ଦେଇଛନ୍ତି ଆଗ ସାନ ରହିବ ତାପରେ ବଡ ମଝିଆର ସାନ ତାପରେ ତାପରେ ଯିଏ ରହିବ ଚାରିରେ ଏମିତି ରହିବେ ହେଲା ତାପରେ ସେଇ ଅନୁସାରେ ବାରି ଦେଇଛନ୍ତି। ତମେ ଯଦି ଗାଧୁଆ ପାଧୁଆ କରିବ କି କିଛି କରିବ ତମ ବାରିରେ ବି କରିବ ଘରେ ଆଉ ଜାଗା ନାହିଁ ବୁଝିଲ। ଛାପ ଟିକେ ପକେଇବା ପାଇଁ ଜାଗା ଯୋଉଟା ଆମର ଯାହା ଘର କରିଥିଲୁ ଗୁହାଳ କରିଥିଲୁ ସେ ଗୁହାଳ ଟା ଆମର ଲାଟିନ ବାଥରୁମ କଲୁ କାହିଁକିନା ଆମର ଯୋଉ ବାରିିକରାହେଲା ହେଲା ଆଉ ବାହାର ଘର କଲେ। ସେଠି ଯାଇକି ସେ ବାଟ ଗଣୁଥିଲା। ସଖା
ଅଛି ଟିକେ।
ହଁ ହଁ ହଉ।